ହଁ କୁହନ୍ତୁ ହଁ ହ୍ୟାଲୋ
ହଁ ଆଜ୍ଞା କଣ କରୁଛନ୍ତି?
ସେ ଖାଇସାରିକି ରେଷ୍ଟ ନେଉଛି ଆଉ
ଓହୋ କଣ ଖାଇଛନ୍ତି?
ଆଉ ଆଜି ସାଧା ହେଇଥିଲା ଭାତ ଡାଲି ଆଳୁ ଭର୍ତ୍ତା ଆଉ ପୋଟଳ ଆଳୁ ଭଜା।
ଓହୋ ଆଉ କଣ ରୋଷେଇ ଏଇ ଯୋଉ କଣ ଖାଇ ଆପଣ ରାତିକି କଣ ଖାଇବେ?
ରାତିରେ ତ ଏପର୍ଯ୍ୟନ୍ତ କିଛି ଭାବିନି ଦେଖିବା ରୁଟି ହବ ଆଉ କଣ ତା ସାଙ୍ଗକୁ କରିବା ଆଉ
ଓ ଆଇଁଷ ଖାଆନ୍ତି ନିକି?
ହଁ ଆଇଁଷ ଖାଏ ଜେ ଆଜି କରିନି।
ଓହୋ ତ ଆମର ଆଜି ଚିକେନ ଭାତ ଆଉ ଏମିତି ଆ ପାମ୍ପଡ଼ ଭଜା ଆଉ
ହୁ ହୁଁ
ମୁଁ ବି ଏୟିନା ଜଷ୍ଟ ଖାଇକି ଏୟିନା ଉଠିଲି ଆଉ। ଆଉ ଆପଣଙ୍କ ଆଡେ ଗରମ କେମିତି କଣ?
ଆମ ଆଡ଼େ ତ ଗରମ ଏବେ ବହୁତ ଜୋର ହଉଛି।
ଦି ଦିନ ହେଲା ଟିକେ ଦି ତିନି ଦିନ ହେଲା ଟିକେ କମି ଯାଇଥିଲା କିନ୍ତୁ ଏବେ ଗରମ ବହୁତ ହଉଛି।
ସେତେବେଳେ ବର୍ଷା ହଉଥିଲା ବୋଲି କମି ଯାଇଥିଲା। କିନ୍ତୁ ଏବେ ବହୁତ ହଉଛି।
ହଁ ନା ବର୍ଷା ତ ଆମ ଇଆଡେ ହଉନଥିଲା। କିିତୁ ଏମିତି ମେଘୁଆ ପାଗ ଟାଇପ ର ରହୁଥିଲା।
ହୁଁ ହୁଁ
କିନ୍ତୁ ବଢିଆ ଥଣ୍ଡା ବି ଲାଗୁଥିଲା।
ହଁ କାଲି ଆଉ ଆଜି ଟିକେ ବେଶି ଗରମ ହଉଛି।
ହଁ ହଁ କାଲି ଆଜି ବେଶୀ ଗରମ ପରଦିନ ଟିକେ ଟିକେ ହାଲକା ଆଉ ଟିକେ ଗରମ ହେଲା ଏମିତି କି ଏବେ ଦି ତିନି ଦିନ ହେଲା ବେଶି ଗରମ ହଉଚି।
ରେ ଏବେ ତ ବର୍ଷା ଉଠେଇଛି ଦେଖାଯାଉ ବର୍ଷା ହେଲେ ହଅନ୍ତା ହଁ
ମୁଁ କହିଲି ଆମ ଆଡ଼େ ବି ସେମିତି ବର୍ଷା ଉଠି ଖାଲି ଘଡଘଡି ହଉଛି। କିନ୍ତୁ କାହିଁ କୋଉ ବର୍ଷା ହଉନି।
ନାଇଁ ଆମର ଘଡଘଡି ମାରୁନି କିନ୍ତୁ ଅ ଛି ଟିକେ ମେଘ ପାଗ ଭଳିଆ ଆଉ
ଓହୋ ନାଇଁ ଆମର ମେଘୁଆ ପାଗ କରିକି ଏବେ ମେଘୁପାଗ ମେଘୁଆ ପାଗ କଲାଣି ଘଣ୍ ଘଣ୍ଟେ ଦେଢ ଘଣ୍ଟା ହେଲା। କିନ୍ତୁ ଏବେ କଣ କହିଲେ ଖାଲି ଘଡଘଡି ମାରୁଛି। ଆ ବେଶୀ ଜୋରରେ ନୁହଁ ଏମିତି ହାଲକା ଯେମିତି ଘଡ ଘଡ ଘଡ ଘଡ ଖାଲି ହୁଏ ସେ ଏମତି ହଉଛି କିନ୍ତୁ ବର୍ଷା ପକାପକି କିଛି ହଉନି। ବର୍ଷା ଟିକେ ପକେଇଲେ ଶାନ୍ତି ଲାଗନ୍ତା ମାନେ ଗରମ ଯୋଉ ଭଳିଆ ହଉଛି ବିରକ୍ତ ଲାଗୁଛି।
ହୁଁ
ଆପଣ ରଜ କେମିତି ଏଇ ବର୍ଷ ପା-ପାଳୟନ କଲେ?
ରଜ ସେମିତି ମାନେ ଯୋଉ ଗରମ ହଉଥିଲା ଏବେ। ଏବେ ତ ବେଶୀ ଗରମ ମାନେ ରଜ ବେଳକୁ ଆଗେ ଯେମିତି ବର୍ଷା ହଉଥିଲା। ଏବେ ତ ବର୍ଷା ହେଇନଥିଲା ଏ ବର୍ଷ ରଜୁକୁ। ତେଣୁ ଆଉ କଆଡେ ଯାଇନୁ ବୁଲାବୁଲି କରିବାକୁ। ଘରେ ଏମିତି ପିଠାପଣା କରିକି ଦୋଳି ଖେଳିକି ବୁଲିଗଲୁ ଆଉ।
ହୁଁ ହୁଁ ଆପଣଙ୍କୁ ପିଠା ପଣା ଜଣା ଅଛି?
ସେ ବେଶୀ ନୁହଁ ଅଳ୍ପ। ଏଇ ଇଟିଲି ପିଠା ଆଉ ଚ କୁଳି ପିଠା ଆଉ ମୁଆ ପିଠା ଏମିତି।
ହଁ ମୁଁ ପ୍ରାୟ ଜଣଙ୍କଠୁ ମୁଆ ପିଠା ଶୁଣୁଛି। ତାପରେ ମୁଁ କହୁଛନ୍ତି ଯେ ମୁଆ ପିଠା ଭଲ ଲାଗେ ଭଲ ଲାଗେ କଣ ମୁଆ ପିଠା
ହଁ
ଓଁହ ମୁଁ ତ କେବେ ଖାଇନି ମୁୂଆ ପିଠା। ମୁଁ କିନ୍ତୁ ପ୍ରାୟ ଜଣଙ୍କଠୁ ପ୍ରାୟ ବନ୍ଧୁଙ୍କ ମାନଙ୍କଠୁ ଶୁଣୁଛି ଯେ ଆମାର ମୁୂଆ ପିଠା ହୁଏ। ତ ମୁୂଆ ପିଠା ତ ମୁଁ ଜାଣେ ମାନେ ଜାଣିଛି। ପଚାରିଥିଲି କହିଥିଲି ତ ଆପଣଙ୍କର କେମିତି କଣ ମୁୂଆ ପିଠା ହୁଏ ଟିକେ କହିପାରିବେ କି?
ହଁ ମୁୂଆ ପିଠା ସେ ଯୋଉ ଆଗରେ ସବୁ ଡେକଚିରେ କରୁ ରେ ମାନେ ଡେକଚି ତଳେ ପାଣି ଦେବେ। ତାପରେ କିଛି ଡାଙ୍ଗ ଏ ସବୁ ସବୁ କାଠ ଭଳିଆ ସେମିତି ଥୋଇକି ତାପରେ ଏ ପାଳ ଦେବେ। ଦିଇଟା ଯୋଉ ଧାନ ନଡା
ଆଜ୍ଞା ଆଜ୍ଞା
ସେଇଆ ପାଳ ଦେଇକି ତାରେ କପଡା ବାନ୍ଧିକି ତାପରେ ପିଠା ଦିଅନ୍ତି ଏ ଆଣ ଯୋଉଟା ବିରି ଆଉ ଚାଉଳ ର ହେଇଥାଏ। ସେ ଆଣ ଟାକୁ ଦେଇକି ତାଙ୍କୁ ଚିଲି ଉପରେ ବସାନ୍ତି। ଏ ଦଶ ପନ୍ଦର ମିନିଟ ପରେ ତାକୁ ଦେଖ ନ୍ତି ଟିକେ ଖଡିକାରେ କେଞ୍ଚିକି ଯେ ସେ ସିଝିଛି ନା ନାଇଁ। ଯଦି ସିଝି ଯାଇଥିବ ତାକୁୁ ଖାଆନ୍ତି ଆଉ ଏମିତି କରନ୍ତି କିନ୍ତୁ ମୁଁ ସେମିତି କରୁନି ମୁଁ ଇଟିଲୀ ଛାଞ୍ଚ ଯୋଉ ଏବେ ମିଳୁଛି। ସେଇଠାରେ ପତ୍ର ଦେଇ ଦଉ କଦଳୀ ପତ୍ର ତଳେ, ତା ଉପରେ ତଳେ ପାଣି ଦେଇ ଦଉଛି ତାପରେ ଛା ଞ୍ଚ ଦେଇକି କଦଳୀ ପତ୍ର ଦେଇକି ଆଣ ଦେଇ ଦଉଛି। ମତେ ଟିକେ ଏମିତି ସୁବିଧା ହଉଛି ଆଉ।
ହଁ ହଁ ତ ଆମର ବି ମାନେ କଣ କହିଲେ ସେମତି ଆପଣ ଯେମିତି କହିଲେ ସେମତି ଗୋଟେ ପୋଡ ପିଠା କରାହୁଏନି? ସିଝେଇକି ପୋଡପିଠା ଯୋଉ ଗୋଟେ ହୁଏ ଆଉ ଗୋଟେ ହଁ ସିଝା ପୋଡ ପିଠା ଗୋଟେ କରା ହୁଏ। ନା ସିଜା ପୋଡା ପିଠା ଆଉ ସେ ଯୋଉ ମୁଆ ପିଠା ସମାନ ହେଇଯାଉଛି ପ୍ରାୟ ନା।
ସମାନ ହେଇଯାଉଛି ସେ ସେଇଟା ଏଇଟା କଣ କଞ୍ଚା ଆଣ ତାକୁ ଆମେ ଦଉଛେ ମୁଁ ପିଠା ଯୋଉଟା। କିନ୍ତୁ ସିଝା ପୋଡବି ଟା ଯୋଉଟା ସେଟା ଜନ୍ତିକି ଦିଅନ୍ତି।
ହଁ ହଁ କିନ୍ତୁ ପୁରା ମାନେ କଣ ସିଏ ଟିକେ କଣ ରହିବ ଇଏ ଟିକେ ତାଣ ରହିବ ଯୋଉଟା ଆମେ ଜମତିକି ଦଉଛେ? ଆ ସେ ଆଉ ଇଏ ଟିକେ ପୁରା ନରମ ରହିବ ଯେମୁ ଆମେ ଖାଲି ଆଣଟା କଞ୍ଚା ଆଣଟା ଦଉଛେ ନା। ହଁ କିନ୍ତୁ ପୁର ସେମ ସେମ ମାନେ ତାର ରେସିପି ଆ ପୁରା ସେମ ସେମ ହେଇଯାଉଛି।
ହଁ ଯେ ସିଝା ପୋଡ଼ ପିଠା ଯୋଉଟା ନରମ ହବ ଯେ ଯେତେବେଳେ ଆମେ ଉୁଁ ଯନ୍ତ ଜନ୍ତିବା ସେଇ ଯୋଉ ଆଣଟାକୁ- ଆଗେ ଯୋଉ ପାଣି ଦେଇକି ଭଲସ ଫୁଟେଇଦବା। ମାନେ ଦଶ ପନ୍ଦର ମିନିଟ ଭେଳିଆ ଫୁଟେଇଦବା ପାଣି କି
ଆଜ୍ଞା
ପରେ ତାକୁ ଯୋଉ ଆଣଟା ଆମେ ବାଟିଥିବା କି ଚୁନା ତାକୁ ପକେଇ ଯଦି ଆମେ ଜନ୍ତିବା ତାହେଲେ ସେ ପିଠା ଟିକେ ନରମ ହବ।
ହୁଁ ହୁଁ ମୁଁ ବି ତ
ଚିକେନ ହେଇଥିଲା ତାର ଟିକେ ରେସିପି କହିବେ ଦେଖି କେମିତି କଲେ?
ମୁଁ ମୁଁ ଆଜି ଚିକେନ ମାନେ ମୁଁ ନିଜେ କରିନି ମ ମାମା କରୁଛନ୍ତି ମୁଁ ଆ ଚିକେନ ଫିକେନ୍ କିଛି କରିନି ମାନେ ମୋତେ କହୁ ଗଲେ ଟିକେ ଠିକ ସେ ରଷେଇ ଆସେନି।
ଓଃ ହୋ।
ତ ମତେ କଣ କହିଲେ ମୁଁ ଟିକେ କେତେବେଳେ ଲୁଣିଆ କରିଦେଲେ କେତେବେଳେ ଟିକେ ଅଲଣା ହେଇଯାଏ। କେତେବେଳେ ହଳଦିଆ ହେଇଯାଏ ମାମା ସବୁ ପ ପକେଇ ଦିଅନ୍ତି ମୁଁ ପ୍ରାୟ ଯେତେବେଳେ ରୋଷ ସେଇ କରେ ମୁଁ ମାମା ସବୁ ପକେଇ ଦିଅନ୍ତି ତାପରେ ମୁଁ ମୋର କଷାକଷି କରିକି ଯେମିତି କରିବା କଥା କରେ।
ମସଲା କସ୍ତା ଟା ହଉଛି ତାର ମେନ୍।
ହଁ ନାଇଁ ମୁଁ କଷା କଷି କରିକି କରିପାରେ, କିନ୍ତୁ ମେନ୍ ହେଲା ଲୁଣ ଆଉ ହଳଦୀ। କଣ ଏଇ ଦିଟା ନିହାତି ମାନେ କଣ କହିଲେ, ପକେଇ ନ ମାନେ ମୁଁ ପକେଇ ପାରେନି। ଲୁଣ ହଳଦୀ ଜମା ବି ପକେଇ ପାରନି।
ଏବେ ଫାଷ୍ଟ ଫାଷ୍ଟ କରୁନାହାନ୍ତି ମୁଁ ଆସ୍ତେ ଆସ୍ତେ ଶିଖିଯିବି ଆଉ।
ହଁ ହଁ ମିଠୁ ମତେ ବି ସେମିତି ପିଠା ପଣା କୌଣସି ପିଠା ପଣା ଜଣା ନାହିଁ। ମାନେ ସେ କଣ କହିଲେ ଚ କୁଳି ପିଠା ବି ମାନେ କେମିତି କେତେ ବିରିରେ କେତେ ଚାଉଳ ପକେଇଲେ ହୁଏ ମୁଁ ସେ ସେଇଟା ଜାିନନି କାହିଁ ନା ମୁଁ ଖାଲି ଗ୍ରାଇଣ୍ଡିଙ୍ ଦେବି ଆଉ ଚକୁଳି ପିଠା ମାନେ ଏମିତି ଗୋଲ କରିକି ବନେଇ ପାରେ। କିନ୍ତୁ ଆ ଏମିତି କଣ କହିଲେ କେତେ ବିରି ଚାଉଳ କେତେ କଣ ପଡେ ସେଇଟା ମାନେ କହିପାରି ମାନେ ମୁଁ ଜାଣି ହିଁ ପାରିବିନି ପିଠା ଅଙ୍ଗରେ।
ତମେ ଯେତିକି ଚାଉଳ ନବ ତାର ଅଧା ନବ ବିରି। ଥରକର ତମେ ଦି ଡବା ଚାଉଳ ନେଲ। ଦି ଗ୍ଲାସ ଚାଉଳ ନେଲ। ତାହେଲେ ଗୋଟେ ଗ୍ଲାସ ବିରି ଦବ। ସେମିତି କଲେ ପିଠା ଟା ଭଲ ନରମ ହବ। ଯଦି ଚାଉଳ ଭାଗ ଟିକେ ଅଧିକା ରହିବ ତାହେଲେ ପିଠା ଟିକେ ଟାଣ ହବ। ଆଉ
ନା ମୁଁ କ କୌଣସି ପିଠା ପଣା କୌଣସି ପିଠାଟା ଆସୁନି। ଖାଲି ଏମିତି ତିଆରି କରିପାରିବି ଚକୁଳି ପିଠା ତିଆରି କରିଦେବି। ହେଲେ ବି ଚକୁଳି ପିଠା ମାମା କରିବେ ପୁରା ମାନେ ସଫ୍ଟ ଲାଗିବ ଚକୁଳି ପିଠା ଟା। କିନ୍ତୁ ମୁଁ କଲେ ମାନେ କଣ କହିଲେ ଟାଣ ଟାଣ ଖାଲି ଲାଗିବ।
ମାନେ ଖାଇଲା ବେଳକୁ ସେ ସୁ ମାନେ ଦେ ସାଙ୍ଗେ ସାଙ୍ଗେ କରିଥିବେ ଯଦି ହଁ ଖାଇଦେବେ। ଆଉ ଯଦି ଟିକେ ରହିଗଲା ମାନେ ମୋର ସୁ ମାନେ ଟିକେ ଗୋଟେ କଲି ଆଉ ଗୋଟେ କଲାପରକୁ
ହଁ ହଁ ସେଗା ଏଇମେ ବହୁତ ପତଳା କଲେ ଟିକେ ଶୁଖିଲା ଶୁଖିଲା ହେଇଯିବ।
ହୁଁ ମ ମାମା କରନ୍ତି କିନ୍ତୁ ପୁରା ସଫ୍ଟ ଲାଗେ ମାନେ ସେ ଯାହାବି ଯେମିତି ହେଇଥାଉ ସେ ସଫ୍ଟ ପୁରା ଲାଗେ। ବିନା ଖାଇବା ସୋଢ଼ା ହଏକା କିଛି ବି ପକାନ୍ତିନି ବଢ଼ିଆ ଲାଗେ ଖାଇବାକୁ କିନ୍ତୁ ମୁଁ ଯେଉଁ ପିଠା ପିଠା କରେ କାଇଁ କି କିଛି ବି ଭଲ ଲାଗେନି ମତେ ଭଲ ଲାଗେନି ମୋ ହାତ ନିଜ ଖାଇବା। ସେଥିପାଇଁ ମୁଁ ପ୍ରାୟ ପିଠା ପଣା ଏଇଗୁଡା କରେନି। ଖାଲି ଯେତେବେଳେ ଇଚ୍ଛା ନିଜର ହୁଏ କରିକି ଖାଇଦିଏ।
ରୋଷେଇ କଲେ ଆସ୍ତେ ଆସ୍ତେ ଅଭ୍ୟାସ ହେଇଯିବ ଆଉ ସବୁ ଶିଖିଯିବେ। ସେଟା ତ ଦିନେ ଅଧେରେ ସେ ଶିଖନ୍ତିନି ନା ଧୀରେ ଧୀରେ ଧୀରେ ଧୀରେ ହେଇଯାଏ।
ହୁଁ ତାପରେ ଯଦି ମୁଁ ମାନେ ଲୁଣ ଟା କମ୍ ପକାଏ ସେ କଁ କହିଲେ ଅଲଣା ଲାଗେ ମାମା କୁହନ୍ତି ଯେ ଯଦି ତରକାରୀ ର ଲୁଣ ଠିକ ଠାକ୍ ଥିବ ତାଏଲେ ମାନେ ସବୁ କିଛି ଠିକ୍ ହବ ମାନେ ସ୍ ତା ତେଷ୍ ତେଷ୍ ଭଲ ଲାଗିବ ଆଉ ଯଦି ଲୁଣ ଅଲଣା ହେଉ କିମ୍ବା ଲୁଣିଆ ହଉ ତା ଟେଷ୍ଟ ଭଲ ଲାଗିବନି।
ନାଇଁ ନାଇଁ ଅଲଣା ହେଲେ ଚଳିବ ତମେ ପଛରେ ଲୁଣ କି ଲଙ୍କା ଚକଟି କି ଖାଇପାରିବ ଗୋଳେଇକି। କିନ୍ତୁ ଲୁଣିଆ ହେଇଗଲେ ତାର ଆଉ
ମାମା ବି କହିଲେ କଇଲେ ଅଲଣା ହେଲେ ବି ମାନେ ଯେତିକି ଆମେ ଭାଗ ମାପରେ ଯଦି ପକେଇବେ ତା ଟେଷ୍ଟ ପୁରା ବଢିଆ ରହିବ। ହଁ ଏମ୍ ଥିଅ କେତେଏଳେ କେମିତି ଅଲଣା ହେଲେ ଚଳିବ କିନ୍ତୁ ଆମେ ଯେଉଁ ରେଗୁଲାର ଆମେ ଧନ ଅଲଣାଟା କଲେ ସେଇଟା ତା ଟେଷ୍ ତ ଗୋଟେ ମାନେ ଯେମିତି ଭାଗ ନା ପରେ ପଡୁ ସେ ସେଇ ଟେଷ୍ଟ ଭଳିଆ ହବନି ଯେତେ ଲୁଣ ପତ୍ ଛେରେ ପକେଇ ଖାଇଲେ ବି ତା ଟେଷ୍ଟ ହବନି। ସେଥିପାଇଁକା ମାମା ଏମିତି କୁହନ୍ତି କଅନ୍ତି ଏମିତି ଗଲେ ହବ। ଯେ ମୁଁ ସେଇ ଲୁଣ ଟା ହିଁ ପକେଇ ପାରେନି।
ହଁ ଯଦି ଲୁଣିଆ ହେଇଯାଏ। ତରକାରୀ ଯଦି ଲୁଣିଆ ହେଇଯାଏ କୁହନ୍ତି ଯେ ସିଝା ଆଳୁକୁ ଟିକେ ଚକଟିକି ପକେଇଦେଲେ
ତା ଟିକେ ଲୁଣିଆ ଆଂଷ କମିଯାଏ ଆଉ। ହଁ
ଅହୋ ହଉ ଦେଖିଆ ଏଥରକ ଯଦି କେବେ ଲୁଣିଆ ହୁଏ ତାଏଲେ ସେମିତି କରିବି ଆଉ ଲୁଣ ତ ମାମା ପକେଇ ଦିଅନ୍ତି ଆଉ ରୋଷ୍ ସେଇ ହେଇଯାଏ ଆଉ ମୁଁ ଆଉ ପ କାଏନି ଆଉ ମୁଁ ଲୁଣ ହଳଦୀ କେବେ ବି ପକଉନି ହଁ ଏମିତି କେତେବେଳେ ଯ ତି ମାମା ନ ଥିବେ। କି କେତେଏଳେ ପକେଇଦେଲି ଯଦି ପକେଇଦେଲି ସେଦିନ ମୁଁ ଜାଣିକି ଅଲଣା କରିକି ପକେଇବି। ନ ନାଇ ଯଦି ଲୁଣ ପକେଇଦେଲି ଜାଣିପାରିବିନି ତାହେଲେ ଲୁଣିଆ ବି ହେଇଯାଇପାରେ। ଆଉ ଅଲଣା କଲେ ଅଲଣା କଦେବି କାଇଁନା ଅଳ୍ପ ଟିକେ ଲୁଣ ପକେଇବି।
ଆଉ ଲୁଣିଆ ମାନେ କେତେ କଣ ମୁଁ ଭାଗ ମାପ ଜାଣିପାରେନି ଟୋଟାଲ୍ ମାନେ ପାଣିର ଭାଗ୍ ନାପା ଜାଣି ହୁଏନି। ପାଣିକି ଦେଖିକି ଲୁଣ ପକେଇଦେ ଭାବିବି ଗ୍ଲାସ ପାଣି ଅଛି ତା ଧିଏରେ ଚାମୁଚି ପକେଇ ଦେଇଥିବି ଲୁଣ। କିନ୍ତୁ ସିଏ ଦେଖିଲା ଏଳୁ ଲୁଣିଆ ହେଇଯାଇଥିବ।
ହଉ ତମର ପାଠ ପଢା ସାଇଲାଣି ନା ଚାଲିଚି?
ନାଇ ଶଇଲା।
ସଇଲା ହଁ ଆଗୁକୁ କଣ ଅଛି ଲକ୍ଷ୍ୟ କରିଆରେ।
ସେମିତି ତ ଯାହା ଆମେ ଭାବିବା ସେଇଟା ତ ହବନି। ଆମେ ତ ଏ ମନ ଦେଇକି ପା ମେନେ ହେଲା ମନ ଦେଇକି ପାଠ ପଢିବା ତାପରେ ସେ କେଣ୍ଡରେ ହେଲା ଠାକୁର ନଚାହିଁଲେ କୌଣସି କାମ ହଏବ୍ ହବନି। ନାଉ ଏମିତି ଇଚ୍ଛା ଅଛି। ନସ୍ ନର୍ସିଂ ରେ ଅଛି ଦେଖିଆ କଣ ହଉଚ଼ି ଯାହା ଭଗବାନଙ୍କ ଇ
ଉୁଁ ନର୍ସିଂଟା ବି ଭଲ ଇନକମ ସୋର୍ସ ଯେ।
ବୁଝିଲି ଯେ ଏବେ କଁ ହେଇଯାଇଚ଼ି କଲେ ମୁଁ ମ୍ୟାଡାମ୍ ଆର୍ଟସ୍ ନେଇଚ଼ି ତ ଆର୍ଟ୍ସ୍ ନେଇଚ଼ି ମୋର ଏ ଆଗରୁ କଁ ଥିଲା କଇଲେ ଆର୍ଟ୍ସ୍, ସାଇନ୍ସ, କମର୍ସ ସବୁ ପିଲା ନରସ୍ ସିଙ୍ଗ୍ କରିପାରୁଥିଲେ। ଏବେ ଆମର ମାନେ ସବୁ ଅଲଗା ସିଷ୍ଟମ ହେଇଯାଇଚ଼ି। ତ ଯେଉଟା ଇଚ୍ଛା ସେଇଟା ସିଷ୍ଟମ୍ ଅଲଗା ହେଇଯାଇଚ଼ି ମାନ୍ ଟିକେ
ହେଲେ ଏ ନେମେ, ଯି ନେମେ ଯୋଉ ଅଛି। ଆର୍ଟସ ରେ ବି କରିପାରିବେ ଯୋଉ ଏମାନେ ଏନେ ମ୍ ଦିଦି ଯୋଉ ମାନେ ହଉଚ଼ନ୍ତି।
ହଁ। ଉୁଁ ଯୋଉଟା ମାନେ ମୋ ଇଚ୍ଛା ସେଇଟା ମାନେ କଣ ଏବେ ସବୁ ଚେନ୍ଜ ଚାନ୍ଜ ହେଇଯାଇଚ଼ି ନା ତାପରେ ଦିନକୁ ଦିନ ସବୁ ଚେଞ୍ଜ ହେଇଯାଉଚ଼ି ସେଥିପାଇଁ ଦେଖିଆ କଣ ହଉଛି ଆଉ।
ମୋର ଆସିଲେ କଲେଜରେ ବି ନର୍ସିଂ କଲେଜ ବି ଆସିଥିଲା ତାଙ୍କ